ହ୍ୟାଲୋ।
ହଁ ହେ।
ହୁଁ ଏଇଠି ଏଇଠି ଛାତଟି ବସିଛି ଆଉ। ଦେହଟା ଭଲ ଲାଗୁନି ତ। ବର୍ଷା ହଉଛି ଝିପଝିପି ଆଜି ଦିନ ସାରା।
ହଁ ଦିନ ସାରା ଆଜି ଲଗେଇଛି। ଏଇ ଭାତ ହେଇଥିଲା ଡାଲମା ହେଇଥିଲା ଶାଗ ଆଥିଲି ଭେଣ୍ଡି ଭଜା।
ହୁଁ ଆଉ ସମସ୍ତଙ୍କ ଦେହ ଭଲ ଅଛି?
ସମସ୍ତେ ଭଲ ଅଛନ୍ତି। ଭାଇନା ଯାଇଛନ୍ତି କଣ ଗାଁକୁ ଅଜି।
ହୁଁ କହୁଥିଲ ଯେ ଦଶ ହେବ।
ହଁ ହଁ ମୁଁ ଗଲିିନି। ତାଙ୍କୁ ପଠେଇଦେଲି ଖୋଲି ଜ ହାରି। ଏଇଆ ପରା।
ଗୁଣ ଜଣା ନାହିଁ ଆହୁରି ଯିବୁ ଏଠି।
ହଁ।
ହୁଁ।
ହୁଁ।
ଆଉ ଏଇନୁ କଣ ଖାଇଥିଲ କି ନାଇଁ।
ଏ ମୁଁ ଆଜି ଲେଟେ ରେ ଭାତ ଖାଇଲି ପା ଆଜି।
ହଁ ମୁଁ ଜଲ୍ଦି ଖାଇଥିଲି। ହେଲେ ଭୋକ ହେଲାଣି ଯେ ନା କିଛି ଖାଇନି ଖାଇବି ଆଉ। ଏନ୍ତି
ଏ ସକାଳେ କଣ ଚୁଡା କଦଳୀ ନଡିଆ ତ ପଡିଥିଲେ ଖାଇଥିଲି।
ହୁଁ।
ଆଉ ଭାତ ଖେଇଲା ବେଳୁ ଲେଟ୍ ହେଲାଣି।
ଚୁଡା କି ଉପମା ହେରା ସକାଳୁ ଖାଇଦେଲେ ଭୋକ ଲାଗୁନି ଆଉ।
ଭୋକ ଲାଗୁନି ହଁ ତମ ଦେହ ଠିକ ଅଛି।
ହଁ ଦେହ ଭଲ ଅଛି ଏବେ ଆଉ।
ଓହୋ ତମ ଆଇ ଆଣିିବାରେ ଖାଇଲ।
ହଁ ଆଇ ଆଣିକି ଆସିଥିଲା। ଡାଲି, ପୁଟୋଳ ପନିର ଆଉ ଭାତ ତ ଘରେ କରା ହେଇଥିଲା। ଖାଇଦେଲି ଆଉ। ଏଇ ଯୋଉ ପଣସ ମଞ୍ଜି ସବୁ ବେସର କରିଥିଲେ। ଘରେ ସବୁ ଦେଖୁନା ସେଥିରେ କଣ କଣ ପଡିଛି ଶୁଣ। ଆଳୁ ବାଇଗଣ, କଖାରୁ, ଗାଜର। ଆଉ କଣ ପଡିଥିଲା? ଆଉ ପୋଟଳ ଏରା ସବୁ ବେସରରେ ପଡେ।
ଓହୋ ଏଇଗୁଡା ସବୁ ପକେଇଥିଲେ।
ମୁଁ ଜାଣିଛି ପଣସ ମଞ୍ଜିରେ ନୁହଁ। ଆଳୁ, ବାଇଗଣ, କଖାରୁ, ଖଡା ଯୋଉ ଡାଙ୍ଗ।
ହଁ ହଁ।
ଏଇଗୁଡା ସବୁ ବେଷରେ କରନ୍ତି ଏମିତି ଆଉ। ଚିଙ୍ଗୁଡି ଶୁଖୁଆ ବି ଜଣେ ଜଣେ ପକାନ୍ତି।
ହଁ ଚିଙ୍ଗୁଡି ଶୁଖୁଆ ପଡେ।
ହୁଁ ସେମିତି କରନ୍ତି। ଏଇଗୁରାକ ଏମିତି କିଏ କରିଥିଲା ଗାଜର ହେକା ପକେଇକି।
ଗାଜର ପଡିଥିଲା ବେସର ହେଇଥିଲା।
ସେ ସବୁ ଜିନିଷ ପକେଇକି କରିଦେବେ।
ଓହୋ ଭଲ। ଘାଣ୍ଟି ଦେଇଛନ୍ତି ଆଉ। ଘାଣ୍ଟ କରିଦେଇଛନ୍ତି ଆଉ।
ହଁ ଏରା ହୋଉଚି ମହାଳୟା ଘାଣ୍ଟ।
ହୁଁ ହୁଁ ବଳାକେ ଆଅ।
ହଁ।
ଝିପିରି ଝିପିରି ବର୍ଷା ହୋଉଚି ଯେ ଏଠି ଛାତକୁ ଉପୁରୁକୁ ଆସିକି ଟିକେ ବୁଲି ପାରିବନି। ଚାହିଁଲେ ମାନେ ଏମିତି ଏମତି ଆ ସେ କିଛି ଶୁକୁନି ଜାଣିଚ କି ନାହିଁ ମୁଁ ଆଜି ସକାଳୁ କଣ କରଚି ମୁଁ କହିଲି ଯାଉ ଚି ଗୋଟେ ନାଇଟ୍ ଥିଲା, କାଲି ରାତିରେ ଗୋଟେ ନାଇଟ୍ ଥିଲା ଦିଟା ନାଇଟ୍।
ଏ ହଁ ହଁ।
ମୁଁ କହିଲି ଦିଟା ଯାକ ଯାଉଚି ସଫା କରିଦେବି ଆଉ ମୋ ଦେହଟା ଭଲ ନଥିଲା ତ।
ହଁ।
ଦିଟା ଯାକ ନାଇଟି ଅପରିଷ୍କାର ହେଇଯାଇଥିଲା ମୁଁ କହିଲି ସଫା କରିଦେବି। ଦେଖିଲେ ଯେମତି ଏମତିଆ ପାଗ ଥୋଇଦେଇଚି। ବାହାରକୁ ଯେତିକି ଆସିଲେ ଦେଖିଲି ମୁଁ କହିଲିି ଝିପ୍ ଝିପ୍ ବର୍ଷା ହୋଉଚି କେମିତି ଶୁଖିବ ମେନ ଶୁଖିବା ହେଲା କି ନାଇଁ କମ୍ଫର୍ଟ ବି ମୋର ସରିଯାଇଚି ଟିକେ ହଁ ସଫା କରିକି ବୁଡେଇ ଦେଇକି ଶୁଖେଇଦେବି ବାସ୍ନା ହବ ବୋଲି।
ମୋର ଆଜି ମେଞ୍ଚାଏ ସଫା କରିଦେଇଚି।
ଆଟା ପାହାଡ ଉପରୁ ଏମିତି କଣ ହୋଉଚି।
କଣ କହିଲ ଅ ତମର ସେପଟେ?
ହଁ ଆମ ଘର ବାରିପଟେ ପାହାଡ ଯେ ପାହାଡ ଉ ଉପୁରୁ ନୁହଁ ପୁରା ଯୋଉ ପୁରା ହେପଟେ ଗୋଟେ ପାହାଡ ଏପଟେ ଗୋଟେ ପାହାଡ ମଝିରେ ନୁହଁ
ହୁଁ।
ମାନେ ଆକାଶରେ ଯେମତି ଧଳା ଧଳା ଦେଖାହୋଉନି ହେମତି ଧଳା ଧଳା ଧୂଆଁ ଭଳିଆ କଣ ଉଠୁଚି।
ଅହ ଏ ଯେ ମାଙ୍କଡମାନେ କୁହନ୍ତି ଭୋଜି କରନ୍ତି ଯେ। ମାନେ ଏମତି କୁହନ୍ତିିନି ହେତଳେ ହଁ। ମୁଣ୍ଡିଆରେ ଥରେ ଥରେ ନିଆଁ ଲାଗେ ବା।
ନାଇଁ ଏ ମେଘ ପାଗରେ କିଏ ନିଆଁ ଲଗେଇଚି।
ହୁଁ ହୁଁ ବର୍ଷା ପାଗରେ ହଁ ଦିନ ସାରା।
ଏଇଠି ଏପଟୁ ବି ଧୂଆଁ ବାହାରୁଚି ଦାଣ୍ଡପଟ ଗଲା ଆସିକି ଆଉ ଗୋଟେ ପାହାଡ ଅଛି ସେଇଠୁ ବି ସେମତି ଧୂଆଁ ବାହାରୁଚି।
ଓହୋ ଛାତରେ ସବୁ ଦେଖାଯାଉଚି ଆଉ।
ହଁ ଛାତ ଉପରକୁ ଆସିଲେ ହେଇଥି ପାଇଁ ମତେ ଭଲଲାଗେ କାରଣ ଆମ ଗାଁରେ ପାହାଡ ହେଇକା ନାହିଁ। ହେଲା କି ଏପଟ ଲାଇନ ସବୁ ପାହାଡ ପର୍ବତ ଏରିଆ ତ ବାହାର ତ ଆସିଲ କି ଛାତ ଉପୁରୁକୁ ଆସ ଟିକେ ପାହାଡ ହେକା ଦେଖାଯାଏ ଭଲଲାଗେ ସକାଳୁ।
ଏଅ
ମୋର କିଛି କାମ ନଥିବ ମୁଁ ଆସିକି ଛାତ ଉପରେ ହିଁ ବସଥିବି।
ଏଇଠି?
ହଁ ଏଠି ଆମ ସେଠି ମୋର ପର୍ସନାଲ୍ ରୁମ୍ ଅଛି। ସେଠିକି ଗଲାପରେ ସେଇ ରୁମକୁ କେହି ଯିବେନି ସେଇ ରୁମଟା ମୋର। ଆଗୁରୁ ମାନେ ନା ନବମ କ୍ଲାସରୁ। ସେଇଟା ମୁଁ ପଢା ରୁମ୍ ମୋ ସାଙ୍ଗସାଥି ହେଇ ରୁମରେ ବି ଆଗରୁ ଶୋଉଥୁଲୁ ଦିତିନି ଜଣ ପଢୁଥୁଲୁ ଶୋଉଥୁଲୁ। ଏବେ ତ ସହଜେ ସମସ୍ତେ ବାହା ହେଇଗଲେଣି ଆମେ ଯୋଉତକ ଶୋଉଥୁଲୁ ତିନଜଣ ଯାକ ସମସ୍ତେ ଏବେ ବି ସେମାନେ ଆସିଲେ କହିଏ ଆସୁନୁ ହେଇ ରୁମରେ ଶୋଇବା ଭଲଲାଗୁଥିଲା ହେତୋଳେ ସେମାନେ ଆସନ୍ତି।
ହଁ ସେ ଜାଣିଚନ୍ତି ନା।
ହୁଁ ସବୁବେଳେ ମିଶିକି ସେଇ ରୁମରେ ଖଟି କରୁ, ମଜା କରୁ।
ଆଉ ସବୁ ସାଙ୍ଗମାନେ ତମ ସାଙ୍ଗମାନେ ବାହା ହେଇଗଲେଣି।
ହଁ ପ୍ରାୟେ ସାଙ୍ଗ ସବୁ ବାହାହେଇଗଲେଣି ଆଉ ଚାରି ପାଞ୍ଚଟା ଅଛନ୍ତି ଆଉ।
ଅହଁ ସିଏ ପଢୁଥିବେ କଣ ଆହୁରି
ହଁ ପଢାପଢି କରୁଛନ୍ତି କେଗୁଡାଏ ସବୁ କଣ ଜବ୍ ଫବ୍ କରୁଛନ୍ତି ଏମ୍
ହଁ ହଁ ସେଇଆ ସେ କଣ କରୁଥିବେନା ନହେଲେ ବାହାହେଇସାରନ୍ତେ
ଖାଲିଟାରେ କିଏ ଏତେ ବର୍ଷ ରଖିବ କହିଲ ହଁ।
ସେଇ କଥା।
ଆଉ ଗୋଟେ ସାଙ୍ଗଟାର ବହୁତ ଦୁଃଖ ମାନେ ସେ ନବମ କ୍ଲାସ ରୁ ପଳେଇଲା ହେଲା କି? ନାଇନ୍ କ୍ଲାସରୁ ଭଲ ପାଇକି ପଳେଇଲା ନବମ ପଢୁଥିଲା ନ ଭଲ ପଢ଼ୁ ଭଲ ସାଙ୍ଗ ଟା ମୋ ପାଇଁ ବି ଭଲ ସେ ବହୁତ ଭଲ ନବମ କ୍ଲାସରୁ ଆଉ ଜାଣି ପାରିଲାନି ମାନେ ଏମିତି ଭଲ ପାଇକି ଫସିଗଲା ଆଉ ସେଇ ଟାଇପରେ ଯୋଉ କହନ୍ତି ଫସିଗଲା ସେ ଟାଇପ ର ଫସିଗଲା ପଳେଇଲା ପଳେଇଲା ଯଦି ପଳେଇଲା ଯଦି ତାପରେ ତାର ଗୋଟେ ପୁଅଟେ ଜନ୍ମ ହେଲା ହେଲା କି ତାପରେ ତା ସ୍ଵାମୀ ବି ମାନେ ଦି ତିନି ବର୍ଷ ଭଲ ରଖ
ହୁଁ।
ଦି ତିନି ବର୍ଷ ତାକୁ ଭଲରେ ରଖିଛି ତାପରେ ଚାରି ବର୍ଷ ତା ପିଲାଟାକୁ ତା ଯାଉ ଯାଉ ସାଙ୍ଗେ ସାଙ୍ଗେ ପିଲାର ସାଙ୍ଗେ ସାଙ୍ଗେ ପୁଅଟେ ହେଲା, ପୁଅଟେ ହେଲା ତାପରେ ପୁଅଟାକୁ ଧରିକି ବି ତା ଶାଶୁ ଘରେ ଥିଲା। ତାପରେ ଯୌତୁକ ପାଇଁ ତାକୁ ବାଡା ବାଡି କଲେ ଶାଶୁ ଶଶୁର ସ୍ୱାମୀ ଯେ ଆସି ବାପ ଘରୁ ବି ଯୌତୁକ ନେଇକି ଗଲା। ତଥାପି ତାକୁ ଆହୁରି ତଥାପି ତାକୁ ବାଡା ବାଡି କରିକି ଯୌତୁକ ତା ଖଟ ଫଟ ବିକି ବିକାବିକି କରିକି ତାକୁ ଗୁଡ଼ାଏ ବାଡା ବାଡ଼ି କଲେ। ଏବେ, ଏକାକେ ଆସିକି ବାପ ଘରେ ରହିଲାଣି ତିନି ଚାରି ବର୍ଷ ହେଲା ଆଉ ଜୀବନି ବୋଧ ଛାଡପତ୍ର ହେଇନି? କିନ୍ତୁ ସେ ଆଉ ଯିବନି। କେମିତି ଯିବାକୁ ମନ କରବ ଯେ ସେଠିକି ଯୋଉଠି ମାଡ଼ ଗାଳି ସ୍ୱାମୀଠୁ ଖାଇବ, ଶାଶୁ, ଶଶୁରଠୁ ଖାଇବ। କିଏ ଯିବାକୁ ମନ କରିବ?
ଗୋଟେ ପୁଅ ହେଇଛି?
ହଁ, ଗୋଟେ ପୁଅଟେ ହେଇଛି, ପୁଅଟା ଆସିକି ହେଲାଣି ସାତ ବର୍ଷର ନା ଛଅ ବର୍ଷର। ଛଅ ବର୍ଷର ହେଲାଣି। ତାପରେ ତିନି ବର୍ଷ ପରେ ତ ଇଆଡେ ଆସିଛିଭାରି ଆଉ କଣ ଯିବ ଯେ ଆଉ ଯିବ ବି ସେ ଚୁଡି ଫୁଡି ତ ଆଉ କିଛି ଲଗଉନି। ସିନ୍ଦୂର ଫିନ୍ଦୁର କିଛି ଲଗୋଉନି ଆଉ କଣ ଯିବ? ଜିନ୍ ଫିନ୍ ପିନ୍ଧିକି କୋଉଠି ଗୋଟେ ରହିଛି ହୋଟେଲରେ ନା କଣ। ଆଉ କଣ କରିବ ଯେମିତି ତା ପୁଅକୁ ପୋଶିବ କି ନାଇଁ ତା ବାପା ତ ମରି ଯାଇଛନ୍ତି ଆମ ଝିଅଟା ଯୋଉ ସାଙ୍ଗଟା ତା ବୋଉ ଖାଲି ଅଛି। ତା ବୋ ତା ଭାଇଟେ ତା ଭାଇଟା ନା ଛୋଟିଆ ଟେ ଏବେ ତାର ପ୍ଲସ ଟୁ ସରିଛି।
ହଁଉ ତାହେଲେ ଇଏ ଯୋଉଥିର ଯୋଉଠି ହେଲେ ରହିବ ନା ଆଉ।
ଆଉ ଯୋଉଥିରେ ନ ରହିଲେ ତା ମା କେତେ ଚଳେଇବ ତା ତଥାପି ତା ବୋଉତ କେତେ କାମ କରିକି ପିଲାଉରାଙ୍କୁ ପୋଶିଛନ୍ତି।
ତାହେଲେ ନବମ ରୁ ଯେ ଆଉ କଣ ଶାଶୁ ଘରେ ତ ପଢ଼ି ନଥିବ ପାଠ?
ବୋପା ଚୋପା ପଡେଇଛନ୍ତି ଦଶମ ନା ଫସମ
ଏ ହେ ହଇରାଣ ହେଇଗଲା।
ତା ଭଲ ପାଇକି ଗଲୁ ଗଲୁ ଲାଇଫ ଟା ବର୍ବାଦ କଲୁ କଣଟା ଲାଭ ମିଳିଲା। ସେଥିପାଇଁ କେତେବେଳେ ଫସିକି ଛୋଟ ବୟସରୁ ଜମା ଯିବନି। ଦେଖିବ ଯୋଉତକ ବି ଭଲ ପାଇକି ଯାଉନାହାନ୍ତି ସବୁ ଏଇ କୋଡିଏ ବର୍ଷ ଏପଟକୁ।
ହଁ ବା।
ଏଇରା ସବୁ ଚଗଲିଆମି ବୁଦ୍ଧି ରେ ଯାଉଛନ୍ତି। ନିଜ ବୁ ବୁଦ୍ଧିରେ କି ସବୁ ସାଙ୍ଗସାଥି ନହେଲେ ଚଗଲା ବୁଦ୍ଧି ଏଇ ବୁଦ୍ଧି ରେ। ଦେଖିବ ଏଇ ଗ୍ରାଜୁଏସନ କ କରିକି ଜୋଉ ଝିଅ ଦି ବର୍ଷ ପର୍ଯ୍ୟନ୍ତ ଠିକରେ ରହିଲା ସିଏ ଆଉ ଯିବନି ଜାଣ ସି ତାର ଚୁପଚାପ ରହିଲା।
ହଁ ହଁ।
ଏରା ସବୁ ଏଇ ଦଶମ ପ୍ଲସ ଟୁ ନବମ। ପନ୍ଦର ବର୍ଷ ହେଇଗଲେ ତା ପିଲାମାନେ ଭାବୁଛନ୍ତି ଆମକୁ ବୟସ ହେଇଗଲା ବାହା ହବାକୁ ଆଉ।
ହଁ।
ଆମେ ଏଠି ଆ ସବୁ କୋଡିଏ ଏକୋଇଶରେ ଆ ବାହା ହେଇନୁ ଗ୍ରଜୁଏସନ ସରିଲ ପରେ।
ହଁ ବା ଆଉ ପଢି ପାଇଲୁନୁ ଆଉ ପଢି ପାରିଲୁନି ଯେ ତା କଣ ଗ୍ରାଜୁଏସନ ହଉଥିଲା ଭଲ ପାଇକି ପଳେଇଚୁ। ହେଇ ଘରେ କହିକି ଘରେ କହିଲେ ବାହାଘର କରିବା ବୋଲି ଘରେ କହିଲେ ବାହାଘର ହେଲା।
ହଁ।
ଆଉ ବ ବାପା ଭଲ ପାଇକି କଣ ଯିବ ଭଲ ତା ଭଲ ଭଲ ପାଇକି ପଳେଇଲେ ବାପା ମାଠୁ ସେ ଏମିତି ବେଶୀ ଭଲ।
ନା ସେମିତି ଭଲ ନାହିଁ।
ସବୁବେଳେ ବାପା ମା ଭଲ। ବାପା ମାଠୁ ଭଲ ଆଉ କେହି ହେଇପାରିବେନି ଏଇଟା କିନ୍ତୁ ବୁଝିବା ଦରକାର କୋଡିଏ ବର୍ଷ ପର୍ଯ୍ୟନ୍ତ।
ସିଏ ଯିଏ ନ ବୁଝିବ ତ ଲାଷ୍ଟ କୁ ହଇରାଣ ହବ ଆଉ।
ହଇରାଣ ହେଲା ପ୍ରକାରେ ହଇରାଣ ହଉଛନ୍ତି କି। ଖାଲି ହଇରାଣ ଏତ ଆସିିକ କୋଉ ବୋପା ପିଠ ପିଠିରେ ପଡିବନି ଶଶୁର ବୋପା ନୁହଁ କି ନିଜ ବୋପା ନୁହଁ।
କିଏ ଆଉ ପଡିବ ଏଇନେ ପିଠିରେ। ଆଉ କୁଆଡେ ସବୁ ବୁଲିବାକୁ ଯାଇଥିଲ, ଆଉ କୁଆଡେ ସବୁ ବୁଲିବାକୁ ଯାଇଥିଲ?
ଆଉ ବୁଲାବୁଲି କରିବାକୁ ଯାଇନି ଯିବୁ ବୋଲି ବାହାରିଛୁ ସେ ଯୋଉ ଗଲେ ଏବେ ଯୋଉ ଯିବୁ ବାହାରକୁ। ବାହାରକୁ କଣ ପାଇଁ ଗଲିନି କହିଲେ ଏଇ ଜୁଲାଇ ପାଞ୍ଚ ଆଡକୁ ଯାଇଥାନ୍ତି। ଯୋଉ ଯୋଉ ଘରଟା ଯାହାର ବୁଝିନୁ ତୋ ଘର ଟା ସେ କଣ କରିଥିଲା ଆପାର୍ଟମେଣ୍ଟ ଯୋଉ ଫ୍ଲୋରର ଦିଟା ଯାକ ଫ୍ଲୋର ସେ ଗୋଟେ ଲେଡିଜ ନେଇଥିଲା ତା ପିଲା ଗୋଟେ ପାଠ ପଢୁଥିଲେ, ଆଉ ଗୋଟାକରେ ସ୍ୱାମୀ ସ୍ତ୍ରୀ ଆଉ ଛୋ ଟ ପୁଅ ଟେ ତାର ରହଉଥିଲା ଆଉ ଦିଟା ପୁଅ ତାର ଭେଣ୍ଡା ଭେଣ୍ଡା ମାନେ ହେଇ ତା ସ୍ୱାମୀ ବି ସି ଆର ସିବ ରେ ଚାକିରି କରିଚି।
ଓଁ ହଁ।
ତ ସେ ଦିଟା ଯାକ ଫ୍ଲୋର ନେଇଥିଲା ଏବେ ତାର କ ଗୋଟ ପୁଅର ଚାକିରି ହେଇଗଲା ଆଉ ଗୋଟ ପୁଅ ଗାଁରେ ରହିବ ତ ଇଏ ସ୍ୱାମୀ ସ୍ତ୍ରୀ ପିଲା ରହିବ ଗୋଟେ ଫ୍ଲୋର ରେ ରହିବେ କି ନୁ। ତ ଦିଟା ଯାକ ସେ ଦିଟା ଜାଗାରୁ ଗୋଟେ ଛାଡିଦବ ଗୋଟେ ଛାଡିଦବ ଯଦି ସେଇଟରେ ଆମେ ରହିବୁ। ସେ ଗାଁ କୁ ଯାଇଚି ହାରି, ସେ ଝିଅଟାର ଭାଇ ମରିଯାଇଚି ଯଦି ସେ ଗାଁକୁ ଯାଇସିି ଆସିଲେ ସିନା କଣ କଥାବାର୍ତ୍ତା କରିବୁ, ସିଏ ଆସିବ ଛୁଟି ତାର ସରିଲେ ଆସିବ। ଆସିବ ଯେ ଆସିଲା ଏଠୁ ଯାହା କଥାବାର୍ତା ହେଇକି ଯିବୁ ନହେଲେ ଘର ବୁଝା ସରିଚି ହେଇଟା ଫାଇନାଲ, ସେ ଆସିଲେ ଯିବୁ ହେ ଏଠୁ ଆସିଲେ ସେ କହିଛନ୍ତି ଶୀତ ଦିନେ ଯିବା ଯୋଉ ଦିଲ୍ଲୀ।
ଶୀତ ଦିନେ?
ହଁ ଅଯୋଧ୍ୟା କୁ ବୃନ୍ଦାବନ ଆଉ ହେଇ ତାଜମହଲ କା ହେପଟ ସଇଲେ ହେପଟ ସାଇଟ୍ ସବୁ ତକ ଆଉ ଆଉ କୋଲକାତା ଫୋଲକାତା ହାରା ପଛରେ ଯିବୁ ଆଉ।
ହଁ ବୁଲିକି ପଳେଇ ଆସିବ ଆଉ।
ହୁଁ ବୁଲାବୁଲି କରିକି ଆସିଆ ହାରି। ଏମିତିରେ ଯାଇ ହବ ନହବ ଆଜିର କଥା କାଲିକି ରହୁନି ଯିବା ବୁଲାବୁଲି କରିକି ଆସ ସାରି
ହଁ ବା।
ସେ କହୁଛନ୍ତି ନା ଛୁଟିଆ ତମେ ଆସିବ ଏବେ ଆସିଲେ ଫୁଣି ମୁଁ ଧାଇଁ ଧାଇଁ ଯିବି ପୁଣି ଜାଣିଚ କି ନାଇଁ ଦଶହରା ଠିକି ଗାଁ କୁ ଆସିବି।
ହଁ ଦଶହରା ଡିଏ
ସେ ଦଶହରା ଏଠିକି ନ ଆସିଲେ ଆମ ସ୍ୱାମୀ ରେ ହୁଏ ହେଠି ତାଙ୍କ ଗାଁରେ ପା ଦଶହରାରେ ଯାତ୍ରା ହଉଛି। ଇଏ ଅଷ୍ଟମୀ ଭୋଜି ନୁହଁ ଆଗରୁ ଭାତ ମାଛ ମୁଣ୍ଡ ଘାଣ୍ଟ ହୁଏ କ୍ଷୀରି ହୁଏ ଇଏ ଦିଅନ୍ତି।
ଓ ହୋ।
କ୍ଷୀରିଟା ଇଏ ଦିଅନ୍ତି ଭାତ ଡାଲି ଖଟା ଏରା ସବୁ ଅଲଗା ଲୋ କ ଦିଅନ୍ତି। କ୍ଷୀରି ରେ ଯେତିକି ଖର୍ଚ୍ଚ ଇଏ ଦିଅନ୍ତି।
ସବୁ ଦିଅନ୍ତି ଆଉ।
ସାଇଯାକ ଲୋକଙ୍କ ପାଇଁ ହଁ।
ଓ ହୋ। ଏବେ ବି ଦଉଚନି?
ହୁଁ ଏବେ ବି ଦଉଥିଲେ ଆର ବର୍ଷ ଦେଇନାହାନ୍ତି ପିଲାଙ୍କ କଣ ଫୋନ୍ କରି କଲେ ଆମକୁ ପଇସା ଦେଇ ଦିଅ ଆମେ କ୍ଷୀରି କରିବୁ, ଇଏ କହିଲେ ପଇସା କାହିଁ ମୁଁ ଦେବି ଜଦି କ୍ଷୀରି କରିବ ଶହେ ଲୋକ ନଖାଇବେ ତାହେଲେ ପଇସା ମୁଁ କାହିଁକି ଦେବି, ଆ ନେଇକି ଖର୍ଚ୍ଚ କରିଥାନ୍ତ ଆଉ।
ହଁ ହଁ।
ସେଇଥିପାଇଁ ସେ ମନା କରିଦେଲେ। କହିଲେ କି ଯଦି କ୍ଷୀରି କରିବ ତାହେଲେ ମୁଁ ପଇସା ଦେବି ଯଦି ନ କରିବ ମୁଁ କାହିଁକି ଦେବି।
ହଁ। ଅ ହ ଆଉ ରଖିଦଉଚି ନା।
ହଁ ହଁ।